ହାଲୋ।
ହାଲୋ।
ହାଲୋ।
ହାଲୋ। ଗୁଡ଼୍ ଇଭିନିଂ ଆଜ୍ଞା।
ଆଜ୍ଞା?
ହଁ, ଗୁଡ ଇଭିନିଂ ଆଜ୍ଞା।
ଆଜ୍ଞା ଗୁଡ
କଣ କରୁଥିଲେ?
ଏଇ ବସିଥିଲି ଆଉ। ଆପଣ?
ବର୍ଷା ହଉଚି ସିଆଡେ?
ଆଜ୍ଞା।
ଓହୋ। ଆମର ତ ସକାଳୁ ଏପର୍ଯ୍ୟନ୍ତ ଲାଗିଛି ଯେ ଛାଡନି ଆଉ।
ଆମଆଡ଼େ ବି ସେଇଆ ଆଉ।
ଓ। ଆଉ ଖିଆ ପିଆ କଣ କରିଥିଲେ?
ହ
କଣ କହିଲେ?
ଲି ଘରେ ସବୁ ଭଲ ନା?
ଘରେ ସମସ୍ତେ ଭଲ। କିନ୍ତୁ ପାଗ ଟା ଏବେ ଚେଞ୍ଜ ହେଇଛି ନା? ତ ସମସ୍ତଙ୍କୁ ଟିକେ ନର୍ମାଲ ଥଣ୍ଡା ଜର ହେଇଯାଇଛି ଆଉ।
ଆଜ୍ଞା।
ହଁ। ଆପଣଙ୍କର ରଜ କୁ କଣ କଣ ପ୍ଲାନ୍ ଥିଲା ସବୁ?
ଆଜ୍ଞା ହ୍ୟାଲୋ। ହ୍ୟାଲୋ
ତି ହ
ହ୍ୟାଲୋ
ହଁ କୁହନ୍ତୁ ଶୁଭୁଛି।
ହଁ କୁହନ୍ତୁ।
କହିଲି ରଜ କୁ କଣ କେମିତି ସବୁ ପ୍ରୋଗ୍ରାମ ହେଇଥିଲା?
ଉଁ ଭଲ ବୁଲ ତେ ଯାଇଥିଲୁ।
କୋଉଆଡେ ବୁଲି ଯାଇଥିଲେ?
ଏଇ ବାପାଙ୍କ ଆଡେ କେ ଆମେ ଯୁ ଗୁଣ୍ଡିଚା ଖାଇ ଆଡ଼େ ଆଉ।
ଆଚ୍ଛା କେଉଁଝର ନା କି?
ଆଜ୍ଞା ଆପଣ ରଜରେ କୁଆଡେ ସବୁ ଯାଇଥିଲେ?
ରଜରେ ମୁଁ ମାଲକାନଗିରିରେ ଥିଲି ବାହାରେ।
ହୁଁ।
ସେପଟେ ଗୁଣ୍ଡିଚା ଘାଇ ଆମର ସାନ ଘାଗାରେ ବଡ ଘାଗାରେ ବି ଅଛି ବୋଧେ ଜଳପ୍ରପାତ।
ଆଞ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ଆଉ କେଉଁଝରେ ଭୀମକୁଣ୍ଡ ଭମ? ଭିମକୁୁଣ୍ଡ।
ଆଜ୍ଞା ଆଜ୍ଞା ଯାଇଛି।
ଆଚ୍ଛା। ଆପଣ ଏପଟାକୁ ଆମର କେଉଁଝର ସାଇଡ ଭୀମକଣ୍ଡା ଟା ବୋୁଥିବେ। ମୟରଭଞ୍ଜ ପଟେ ଯୋଉ ସେ ସେପଟକୁ ଯାଇଥିଲେ?
ଆଜ୍ଞା କୋଉଠି?
ମୁଁ କହିଲି ଭୀମକୁୁଣ୍ଡର ଯଉ କେଉଁଝର ସାଇଡ଼ ଗୋଟେ ଅଛି ଆଉ ମୟୂରଭଞ୍ଜ ଗୋଟେ ସାଇଡ଼ ଅଛି।
ଆଜ୍ଞା।
ଆପଣ କୋଉଟା ବୁଲିଥିଲେ?
ହ ସେ ଯୋଉ ମୟୂରଭଞ୍ଜର
ଆଚଛା ଆଚ୍ଛା। ନା ଏପଟେ ଖାଲି ଯୋଉଟା ବ୍ରିଜ ଟାଇପ ର ହେଇକି ଇଏ ହେଇଯାଇଛି ଆରପଟ ଟା କିନ୍ତୁ ପୁରା ପାଖରୁ ଦେଖିବେ ଆପଣ। ଅରିଜିନାଲ ଯୋଉଟା ଭୀମଙ୍କର ବଡଷ୍ଟାଚୁ ଟେ ଅଛି ଦେଖିଛନ୍ତି?
ଆଜ୍ଞା।
ହାଁ। ଆଉ ରଜକୁ ପୋଡ ପିଠା କରିଥିଲେ?
ଆଜ୍ଞା?
ପୋଡପି ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
ଆଉ ଦେହ ସବୁ ଭଲ ଅଛି।
ହଁ ଦେହ ଭଲ ଅଛି ମୁଁ କହିଲି ରଜକୁ ପୋଡ ପିଠା କରୁଥିଲି?
ଆଜ୍ଞା।
ଆପଣଙ୍କୁ ଆସେ ତିଆରି କରି ପୋଡ଼ପିଠା।
ହଁ ଆସେ ଆଉ।
ଏମିତି କରନ୍ତି କହିଲେ?
ନାଇଁ ଘରେ କରିଥିଲି ହଁ।
ଆଚ୍ଛା। ଆଉ ରଜ କଣ-କଣ ସବୁ ପିଠା କରିଥିଲେ ଦେଖିବା କହିଲେ
ଏଇ ପୋଡପିଠା, ଚକୁଳିପିଠା, ଏଣ୍ଡୁରିପିଠା ଆଉ।
ଚକୁଲି ଟା କିନ୍ତୁ ଆପଣଙ୍କୁ ଆସିଥିବ ଆଉ।
ଆଜ୍ଞା।
ହ ସେଇଟା ସବୁଠୁ ସହଜ ନା।
ଆଜ୍ଞା।
ଆଉ ପଖାଳ ଦିବସ ପାଳନ କରିଥିଲେ ନାଇଁ ଏଇ ବର୍ଷ।
ଆଜ୍ଞା-ଆଜ୍ଞା ଆପଣ?
ଆମର ତ ଖରା ଦିନେ ହବ ମାନେ ଚବିଶି ଘଣ୍ଟା ପଖାଳ ଆଉ।
ହ ସବୁଆଡେ ତ ଆଜ୍ଞା ସେଇ।
ପଖାଳ ସାଙ୍ଗକୁ କଣ-କଣ ଆଇଟମ୍ କରିଥିଲେ ପଖାଳ ଦିବସରେ
ସବୁ କଥା ମାନେ ଆଇଟମ୍ ଯାହା-ଯାହା ହୁଏ।
ହୁଁ-ହୁଁ ଆପଣ ଏବେ କଣ ପାଠ ପଢୁଛନ୍ତି ନା ଜବ୍ ଫବ୍ କଣ କରୁଛନ୍ତି?
ହଁ ପାଠ ପଢିଛି ନା।
ଓହୋ ପ୍ଲସ୍ ଥ୍ରୀ।
ଆଜ୍ଞା।
ବୋଇଲେ ପ୍ଲସ ଥ୍ରୀ କରୁଛନ୍ତି ନା କଣ କହିଲେ।
ଆଜ୍ଞା।
ଆଚ୍ଛା।
ହ
କୋଉଥିରେ କରୁଛନ୍ତି ଆର୍ଟସ ନା କମର୍ସ ନା ସାଇନ୍ସ
ଅ ହଁ। ନିଟ୍ ପାଇଁ ବୋଧେ ପ୍ରିପେୟାର ହେବେ ଆଉ।
ଆଜ୍ଞା।
ଆଚ୍ଛା। ଆପଣଙ୍କ ଘରେ ସମସ୍ତେ ଭଲ?
ଆଜ୍ଞା।
ହ ଫ୍ୟାମିଲିରେ ଆପଣଙ୍କର କିଏ କିଏ ଅଛନ୍ତି ସବୁ?
ଆଜ୍ଞା ମୁଁ ଏଇ ଯୋଉ କଣ କହିଲେ?
ଫ୍ୟାମିଲିରେ ସମସ୍ତେ କିଏ-କିଏ ଅଛନ୍ତି?
ମୁଁ ଜେଜେବାପା ତମ ଖୁଡିୀ ଦାଦା ଭଉଣୀଆରିକି ଅଛନ୍ତି ଆଉ।
ଅ ହଁ ଆପଣ ବୋଧେ ସାନ ସବୁଠୁ।
ଏ ନା-ନା ଆଜ୍ଞା ମୁଁ ବଡ।
ନା ଆକ୍ଚୁଆଲି ଆପଣଙ୍କ ବୟସରେ ଲାଗୁଛି କଣ କହିଲେ ଯେମିତି କି ଏବେ ହିଁ ଟେନ୍ଥ ପାସ୍ କି ନାଇନ୍ଥ ପାସ୍ କରଛନ୍ତି। ବର୍ଷାଟା ଟିକେ ହଉଛି ବୋଲି ନେଟୱାର୍କ ପ୍ରୋବ୍ଲେମ୍ ଟିକେ ରହୁଛି ଆଉ
ଆଜ୍ଞା
କୁହନ୍ତୁ।
ଆଉ ଆଜି କଣ ଖାଇଥିଲେ ଆଜି?
ଆଜି ଦି ପହରେ ଗରମ ଭାତ, ଡାଲି ଆଳୁ ଭଜା ଆଉ କଣ ହେଇଥିଲା ଆମର ଘରେ ପନିର ତରକାରୀ।
ମତେ କିନ୍ତୁ ସେ ପନିର ଫନିର ମତେ ବାଗ ଲାଗେନି।
ଓହୋ ଆଉ ପୁରୀଆଡେ ଯାଇଥିଲେ ନା ନାଇଁ ବୁଲିତେ?
ପୁରୀଆଡେ ଯାଇଥିଲୁ ଏବେ ଦେବସ୍ଥାନ ପୂର୍ଣ୍ଣିମାରେ ବୁଲିବାକୁ ଫ୍ୟାମିଲି ସହିତ। ଆପଣ?
ହଁ ଯାଇନଥିଲୁ।
ରଥଯାତ୍ରାକୁ ଯିବେ?
ଦେଖିବା ଠିକ୍ ନାହିଁ ଆଉ।
ହଁ ରଥଯାତ୍ରା କୁ ଫୋନ୍ ପେ ହବ ଫୋନ୍ ପେ? କୁହନ୍ତୁ ଆଜ୍ଞା। ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
ଆଜ୍ଞା କୁହନ୍ତୁ।
ହୁଁ ଆଚ୍ଛା ଆପଣଙ୍କ ପଟେ କଣ ସବୁ ଦର୍ଶନୀୟ ସ୍ଥାନ ଅଛି କହିଲେ?
ଆଜ୍ଞା।
ଆପଣଙ୍କ ପଟେ ସବୁ ଦର୍ଶନୀୟ ସ୍ଥାନ କଣ କଣ ଅଛି? ବୁଲାବୁଲି କରିବା ପାଇଁ ପିକନିକ୍ ଭୋଜି କରିବା ପାଇଁ।
ଘଟଗାଁ ଅଛି ବୁଲିବା ପାଇଁ ଆଉ
ସେ ଯୋଉ କଣ କହିଲେ ଗୋଟେ ଶିବ ମନ୍ଦିର ନୂଆଟେ ହେଇଛି ସେଟା ଆପଣଙ୍କ ପଟେ ହେଇଛି କି? ହ ହ କେଦାରନାଥ ଯୋଉ କେଦାରନାଥ ଷ୍ଟଇଲରେ କରିଛନ୍ତି ମ।
କେଦାରାନାଥ
ସେଇ ଷ୍ଟାଇଲ ରେ ଗୋଟେ କରିନାହାନ୍ତି ଯାଜପୁର ନା କୋଉ ପଟେ ସେଇଟା ଦେଖିଛନ୍ତି?
ଯାଜପୁର ରୋଡ ରେ ହେଇଥିବ।
ଆଚ୍ଛା ଆଚ୍ଛା। ଆଉ ରାତିରେ ଆଜି କଣ ଆପଣଙ୍କର ଖାଇବା ସବୁ ଆଇଟମ୍?
ଆଜ୍ଞା।
ମୁଁ କହିଲି ରାତିରେ ଆଜି କଣ ଖାଇବା ପାଇଁ ଆଇଟମ୍ କରାହେବ ଘରେ?
ହଁ ପିଠା କଣ କରାହବ ଆଉ।
ଉ ବର୍ଷା ପାଗକୁ ଚକୁଳି ପିଠାକୁ ଆଳୁଦମ ଆଉ।
ଆଜ୍ଞା ବଧେ।
କଣ କହିଲେ?
ଆଜ୍ଞା।
ମୁଁ କହିଲି ଠିକ କହିଲି ନା?
ଆଜ୍ଞା।
ଆଚ୍ଛା ଆଚ୍ଛା।
ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି?
ଆମ ଘରେ ଆମେ ଭାଇ ଭଉଣୀ ତିନିଜଣ ବାପା ମା। ଆଉ ଭଉଣୀତ ଯିଏ ତାଙ୍କର ସେଇ ଘର ପାଖରେହିଁ ମାନେ ଗୋଟେ କିଲୋମିଟର ହବ ଗାଁଠୁ ସେ ମ୍ୟାରେଜ କରିଛନ୍ତି।
ଓହୋ।
ଆଉ ଗୋଟେ ଛୋଟ ଭାଣେଜିଟେ ମୋର ଅଛି ଆଉ ଯିଏକି ମୋ ମୁଣ୍ଡ ଖାଉଚି ସବୁବେଳେ ଆଉ
ନାଁ
ମାନେ ଫୋନ କରିକି ହଉନାଇଁ ମାମୁଁ ଆସେ ଯିବି ଆଇ ଘରକୁ ମାନେ ଯିବାଟା ଧାର୍ଯ୍ୟ।
ଓହୋ।
ଖାଇବିନି ସ୍କୁଲ ଯିବିନି ଯଦି ସ୍କୁଲ ଯିବି ଟିଉସନ ଯିବିନି ଯଦି ଟିଉସନ ଯିବି ସ୍କୁଲ ଯିବିନି। ହଁ ସେ କହିବା କଥା କଣ କହିଲେ ଯଦି ଯୋଉଟା ପାଠ ପଢିବି ଗୋଟେ ଯିବି ଦିଟାଙ୍କ ଏତେ ଏତେ ପାଠ ପଢିବିନି ମୁଁ କଣ କରିବି କି? ଛୋଟ ଛୁଆଙ୍କ କଥାତ ଆପଣ ଜାଣିଥିବେ।
ଆଜ୍ଞା।
ଏବେ ଟିକେ ଆସିଥିଲି ମାର୍କେଟ ତାପାଇଁ ମୁଁ ଟିକେ ନେଇକି ଯିବା ପାଇଁ କହିଥିଲାଯେ ଯାଉଛି ଆଉ
ଆ ହୁଁ।
ହୁଁ ଆପଣଙ୍କଘରେ ଛୋଟ ଛୁଆ କେହି ନାହାନ୍ତି ବୋଧେ ଆଉ
ନାଁ ଅଛନ୍ତି ମୋ ଭଉଣୀ ଅଛି।
ଆଚ୍ଛା ଆଚ୍ଛା ବଡ ଯେହେତୁ ଆପଣ ଆପଣଙ୍କ ସାଙ୍ଗେଲାଗୁଥିବେ ଆଉ
ଆଜ୍ଞା।
ହଇରାଣ କରନ୍ତିନା ଆପଣ ତାଙ୍କ ସାଙ୍ଗେ ଲାଗନ୍ତି।
ମାନେ ସିଏ ମୋ ସହିତ ଲାଗିବ ମୁଁବି ତାସହିତ ଲାଗେ ଆଉ
ହଁ। ପ୍ରବ୍ଲେମ ସେମାନେ ଯୋଉମାନେ ସିଙ୍ଗଲ ତାଙ୍କର ସବୁବେଳେ ମନ ଦୁଃଖ ଜାଣିଛନ୍ତିନା ନାହିଁ।
ଆଜ୍ଞା।
ବୋରିଙ୍ଗ ସବୁବେଳେ ସେମାନେ
ଆଜ୍ଞା।
ଆଉ କଣ କୁହନ୍ତୁ?
ଆଜ୍ଞା ଆପଣ କଣ କୁହନ୍ତୁ?
ଆଉ ମୁଁ ପା କହୁଛି ସେତେବେଳୁ
ଆପଣ ଖାଲି ହସୁଚନ୍ତି କିଛି କହୁନାହାନ୍ତି ଆଉ ହାଲୋ।
ହାଲୋ। ନିଟିୱାର୍କ ପାଉନେହିଁ।
ଆଚ୍ଛା ହଉ ଠିକ ଅଛି ନେଟାୱାର୍କ ହେଲାଠୁ କେତେବେଳେ କଲ୍ କରିବେ ଆଉ ରଖୁଛି ଆଜ୍ଞା।
ଆଜ୍ଞା।